ହଁ ମୋ ଭଏସ ଆପଣଙ୍କୁ କ୍ଲିୟର ଶୁଣା ଯାଉଛି?
ଆଜ୍ଞା ଆପଣ ଶବ୍ଦ ମତେ ପୁରା କ୍ଲିଅର ଶୁଭୁଛି ମାନେ ପୁରା କ୍ଲିଅର। କିଲର ସୁଖାଉଛି ଆଞ ସୁପ୍ରଭାତ। ଜୟ ଜଗନ୍ନାଥ।
ହଁ ଭଗବାନଙ୍କ କୃପାରୁ ଆଜି ଆପ ଆଜି ଆପଣଙ୍କ ଦିନଟି ଶୁଭକରାଗମ ମଙ୍ଗଳମୟ ହେଉ ଏତି ମୋ ଏତିକି ମୋର ଠାକୁରଙ୍କ ପ୍ରାଖ ପାଖରେ ପ୍ରାର୍ଥନା।
ଆଜ୍ଞା ସେଇଟା ଆପଣଙ୍କ ପାଇଁ ବି ମୁଁ ପସୟରେ ପ୍ରାର୍ଥନା କରୁଅଛି। ଆଜ୍ଞା ମୁଁ କହୁଥିଲି କି ଆମ ଜଣେ ସାଙ୍ଗ ଅଛନ୍ତି ଆମର ମାନେ ସେ ମୁଁ ତାଙ୍କ ସହିତ ମିଶି ନାହିଁ ସେ କେମତି ଆମର ଯୋଉ ଦିଟା ବନ୍ଧୁ ଅଛନ୍ତି ଆମର ଯୋଉ ଯୋଉ ଆମର ରଙ୍ଗିଲା ଛୁଟିଆ କଛନ୍ତିଙ୍କ ସାଙ୍ଗ
ହଁ ହଁ ଚୁଇଁ ହେଇ କି।
ହଁ ହଁ ଚୁଇଁ ହେଇକି ସେ ମତେ ନା ମତେ ସେ ନା ଆକ୍ଚୁଲି ମୋ ସହିତ କାମ କରୁଥିଲେ ହେଲା। ଆକ୍ଚୁଆଲି ସିଏ ମୁଁ ସେମିତି କ କଥା କହିଲେ ଯେ ମୁଁ ପୁରା ଖୁସି ହେଇ ମାନେ ମୁଁ ପୁରା ପାଗଳା ହେଇଗଲି ସେ ମତେ କହିଲେ କି ତମରତ ଚିକେନ ପିିଏ ସିଏ କହିଲେ କି ତମର କେ ଚିକେନ ପିସ୍ ପାଇଁ ମତେ ବତା ହବ ହେଲା।
ହଁ ହଁ ହଁ।
ମୁଁ ମୋ ଚଉଦ ପୁରୁଷ ପୁରୁଷରେ କେବେ ମାନେ ଗୋଟେ ଚିକେନ ବିରିୟାନୀ ଖାଇନଥିଲି। ସିଏ ମତେ କହୁଛନ୍ତି କି ଆପଣ ଗୋଟେ ଚିକେନ୍ ବିରୀୟାନି କେମିତି କରୁଛନ୍ତି? ମୁଁ କଣ କହିବି ମୁଁ ମନା କଲି ମତେ କହୁଛନ୍ତି କି ତମକୁ ଆସେ ନାହିଁ। ତ ମୁଁ କହିଲି ହଉ ତା ତାପରେ ମତେ କହିଲେ କି ଆପଣ କେ ଟିକେ ଭଲକି ମତେ କୁହନ୍ତୁ ମୁଁ କହିଲି ମୁଁ କହିଲି ଆଗ ଚିକେନ ଆମ୍ ଆପଣ ମୁ ଆପଣଙ୍କ ରେସିପିଟା କହୁଛି
ହଁ ମୁଁ ଜାଣିନି ଆପଣ କୁହନ୍ତୁ।
ତ ଆମ ଚିକେନ କହିଲେ ଆମେ ଆଗ ଚିକେନକୁ ଧୋଇଦବା ତା ଦେହରେ ଟିକେ ଲେମ୍ବୁ ଚୁପୁଡିବା ଲେମ୍ବୁ ଚୁପ୍ ତାପରେ ତା ଦେହରେ ମୁଁ ସୋରିସ୍ ପକୋଉ ପକେଇବା ତାଙ୍କୁ ମୁଁ କହିଲି କି ସୋରିଷ ତେଲ ପକେଇବାକୁ ସିଏ ମତେ କହୁଛନ୍ତି ଏ ଆମ ଘରେ ଆମର ସୋରିଷ ତେଲ ନାହିଁ ମୁଁ ରିଫ୍ ପକେଇବେ ମୁଁ କହିଲି ଆକ୍ଚୁଆଲି ତାଙ୍କର ନା ମୁଁ କହିଲି ଆମର ଆକ୍ଚୁଆଲି କହିଲେ ସୋରିଷ ତେଲରେ ଅଧିକ ଟିକେ ମାନେ ମାନେ ଅଧିକ ସୁଆଦ ଲାଗିବ। ଶିଖିଲେ ନାହିଁ ଆପ୍ ମୁ ମୁଢ଼ି ଫେମ୍ ମେ ଫେନ୍ ପକାଅ ତ ମୁଁ ତାପରେ କହିଲି କି ଏତରେ ଦହି ପକେଇବାକୁ ସିଏ ମୋତେ କହୁଛନ୍ତି ମୁଁ ଠିଆ ଦହି ପକେଇବି ନା ବସା ଦହି ପକେଇବି? ଆପଣ କଣ ତ କ୍ୟା ନା ଆପଣ କୁହନ୍ତୁ ଠିଆ ଦହିର ମାନେ କଣ ମୁଁ ଠିଆ ଦହି ମୋ ଚଉଦ ପୁରୁଷରେ ଖାଇନି।
ତାଙ୍କର ଆକ୍ଚୁଆଲି ସିଏ ହଉଛନ୍ତି ମୋର ବିଦ୍ୟାଳୟରେ ମୁଁ ଯେତେବେଳେ ପଢୁଥିଲି ସେ ମୋର ବିଦ୍ୟାଳୟର ବନ୍ଧୁ ତ କ ମୁଁ ମୁଁ ଯେତିକି ଭାବୁଛି କେବେ ବୋଧେ ତାଙ୍କର ବିଦ୍ୟାଳୟକୁ ଯିବା ସମୟରେ ତାଙ୍କର ବୋଧେ କୋଉ ପଥର ପଥରରେ ପଢିକି ମୁଣ୍ଡଟା ମାଡ଼ ହେଇଯାଇଛି। ତ ସେଇ କାରଣବଶତଃ ସିଏ ଏଇଭଳି କଥାବାର୍ତ୍ତା କରୁଛନ୍ତି। ଯେହେତୁ ସିଏ ଆମର ଗୋଟ୍ ଏ ବନ୍ଧୁ ତ ତାଙ୍କ ତ ତାଙ୍କର ସବୁ କଥା କୁ ଆମକୁ ସହ୍ୟ କରିକି ଆଗକୁ ବଢିବାକୁ ପଡିବ ଯେ ହେଲେ ବି ଛୋଟ ପିଲା ନା ଚୁଇଁଟା ତ କଣ କରିପାରିବା ମାଇଣ୍ଡ ସେତିକି ମ୍ୟାଚୋର୍ ହେନି
ଓ ହୋ।
ଆଜ୍ଞା ହଉ ଆପଣ କୁହନ୍ତୁ ଚିକେନ ବିରିୟାନୀ ର ରେସିପି ଟା।
ମୁଁ କଥା ହଉଛି ଆପଣ କୁହନ୍ତୁ ଆପଣ ଦେଖି ମତେ କୁହନ୍ତୁ
ଆଚ୍ଛା ହଉ ମୁଁ ଆମେ ଚିକେନ ବିରିୟାନୀଟା ମୁଁ ଗୋଟେ ଥର କରିଥିଲି ତ ତ ଆମେ ସେଇ ସମୟରେ ମୁଁ କରିଥିଲି ମାନେ ଆମେ ମିଶିକି ଗୋଟେ ସାଙ୍ଗ ମିଶିକି ଭୋଜି କରୁଥିଲୁ ସାଙ୍ଗମାନେ ମିଶିକି ସେଇ ସମୟରେ ମୁଁ ପାଖାପାଖି ସପ୍ତମ କିମ୍ବା ଅଷ୍ଟମ ସ ଶ୍ରେଣୀରେ ପଢ଼ୁଥିଲି ସେହି ସମୟର କଥା ତ ଆମେ ପା ଚିକେନ ବିରିୟାନୀ କରିବା ପାଇଁ ଆମକୁ ବିରିୟାନୀ ଚାଉଳ ଟି ଦରକାର ତ ବିରିୟାନୀ ଚାଉଳକୁ ଫାଷ୍ଟ ଆମେ ଟି କେ ସିଝେଇଦବା। ସିଝେଇବା ଏମିତି ଫାଷ୍ଟ ଚାଉଳକୁ ଭଲ ଭାବରେ ଧୋଇଦବା ତାପରେ ଚି ଚିକେନ ଚାଉଳକୁ ଆପଣ କଣ କରିବେ ସିଝେଇବା ପୂର୍ବରୁ ଆମେ ପୁରା ସିଝେଇବାନି ଆମ କୁ ସେଭେଣ୍ଟି ପରସେଣ୍ଟ ବଏଲ କରିବାକୁ ପଡିବ ଚାଉଳକୁ ସିଝେଇବାକୁ କୁ ପଡିବ ତ ସେ ସେହି ଯଉ ସିଝେଇବେ ସେଇ ସମୟରେ ସେହି ପାଣିରେ ଆପଣ ଗୋଟା ମସଲା ଟି ଟିକେ ଗୋଟା ମସଲା ଯାହା ଯାହା ସବୁ ଥାଏ ସେଇଥିରୁ ଟିକେ ତାପରେ ଟିକେ ଧନିଆ ପ ଟିକେ ତାପରେ ପୋଦିନା ପତ୍ର ଟିକେ ତାପରେ ଲେମ୍ବୁକୁ ଉ କାଟିକି ଛୋଟ ଛୋଟ ଟିକେ ପକେଇକି ଆପଣ ତାକୁ ଘୋଡେଇକି ବସେଇ ଦେବେ ତାପରେ ଏପଟେ ଆମକୁ ଚିକେନ ବିରିୟାନି କରିବାକୁ ହେଲେ ଆପଣଙ୍କୁ ଟିକେ ଚିକେନ କୁ ମ୍ୟାରିନେଟ କରିବାକୁ ପଡିବ ତ ଆପଣ ଚିକେନ କୁ ବହୁତ ଭଲ ଭାବରେ ଧୋଇଦେବେ। ସେଥିରେ ଟିକେ ଦହି ଆଉ ଦହି ତାପରେ ଟିକେ ଲେମ୍ବୁ ବି ଟିକେ ପକେଇଦେବେ ତାପରେ ଅ ଯାହା ସବୁ ମସଲା ଅ ଅଛି ଯେପର କିି ଚିକେନ ମସଲା ଟିକେ ଗରମ ମସଲା ତାପରେ ବିରିୟାନୀ ମସଲା ଏଇଭଳିଆ ସବୁ ଜିନିଷକୁ ଆପଣ ପକେଇ ପକେଇକି ସୋରିଷ ତେଲ ଏଥିରେ ଟିକେ ନିହାତି ଦରକାର ତ ସୋରିଷ ତେଲରେ ଟିକେ ତାର ବାସ୍ନା ଟା ଟିକେ ବେଶୀ ଆସେ ତ ଏଇ ସବୁ ମ ମସଲାକୁ ଆପଣ ଟିକେ ପକେଇକି ଆପଣ ତାକୁ ଟିକେ ମ୍ୟାରିନେଟ କରିକି ଆପଣ ଅ ଅଧଘଣ୍ଟାରୁ ର ଘଣ୍ଟେ ପାଖାପାଖି ରଖିବେ ଆଉ ଆଜିକାଲି ଓଭର ନେଟ୍ ମ୍ୟାରିନେସନ ବି ହଉଛି ମାନେ ଆପଣ ଯୋଉ ଦିନ କରିବେ ତା ପୂର୍ବ ଦିନ ରାତିରେ ଆପଣ ବି କରିକି ଫ୍ରିଜରେ ରଖି ସେ ମାନେ ମ୍ୟାରିନେଟ କରିକି ଫ୍ରିଜ ରେ ରଖିକି ବି ଲୋକ କରୁଛନ୍ତି ସକାଳୁ ବିରିୟାନୀ ତ ତାପରେ ଯୋଉ ସେହି ସେଇ ଯୋଉ ମ୍ୟାରିନେଟ ଆପଣ କରିଥିବେ ସେଇଆକୁ ଆପଣ ହଁ ତାପରେ ମେନ୍ ହଉଛି ଆପଣ ପିଆଜ କୁ ଟିକେ ଫ୍ରାଏ କରିଦେବେ ପିଆଜ ବହୁତ ଏଥିରେ ଟି ଟିକେ ବେଶୀ ପିଆଜ ଦରକାର ପିଆଜ କୁ ଛାଣିବା ପାଇଁ ତ ପିଆଜକୁ ଆପଣ ଭଲସେ ଟିକେ ଛାଣିଦେବେ। ଛାଣି ଦେଇେଇକି ତାପରେ ଆପଣ ଯୋଉ ଚିକେନ ଟା ମ୍ୟାରିନେଟ କରିେ ଗୋଟେ ଡିଶ ଭଳିଆ ଜାଗା ଟା ଆଣିବେ, ତ ସେଇଥିରେ ଆପଣ ଚିକେନ୍ ଚିକେନ ଯୋଉ ମ୍ୟାରିନେଟ କରିଥିବେ ସେଇଟାକୁ ଭଲ ଭାବରେ କଷିବେ ସବୁ ପକେ ପକେଇକି ଆପଣ ପୁରା ଯେତେ ଭଲ ଭାବରେ କଷିବା କଥା ପୁରା କଷିଦେବେ ତା ତାପରେ ସେ କଷି ସାରିଲା ପରେ ସେହି ଉପରେ ଆମକୁ ଲେୟାର ଦବାକୁ ପଡିଥାଏ। ଲେ କେମିତି କି ଆପଣ ଚିକେନ୍ ଫାର୍ଷ୍ଟ ଅଳ୍ପ ଚିକେନ୍ ଯେଉ ହେଇଯାଇଥିବ ମସଲାଟା ର ରଖିବେ ତା ଉପରେ ପୁଣି ଚିକେନର ଯୋଉ ଚାଉଳ ଅଧା ପକେଇବେ ପକେଇକି ତାପରେ, ତାକୁ ଟିକେ ଫଟୋ ଉଠେଇବା ପାଇଁ ସଜେଇଦେବେ ଯେମିତି କିି ତା ଧେରେ ପୋଦିନା। ପୋଦିନା ପତ୍ର, ଧନିଆ ପତ୍ର ତାପରେ ଯୋଉ କଲର ବି ମିଳୁଛି ପକାନ୍ତି ତାପରେ ସବୁ ଯୋଉ ସବୁ। ଅତର ଭଳିଆ ମିଳୁଛି ସେଇଟା ଆପଣଙ୍କ ଇଚ୍ଛା ଆପଣ ପକେଇଲେ ପକେଇବେ ନ ହେଲେ ନାହିଁ ତାପରେ ଏଇ ଭଳିଆ ପକେଇ ଆପଣ ଚିକେନ ପୁଣି ଦେବେ ଏ ତାପରେ ପିଆଜ ଯୋଉ ଭାଜିକି ରଖିଥିବେ ଏଇ ସବୁ ପକେଇବେ। ଆଉ ଆପଣଙ୍କୁ ଯଦି ଯଦି ମୁଁ ତ ଜାଣିଛି ଯେତିକି, ଆପଣ ଟିକେ ଆଳୁ ପ୍ରେମୀ ଆପଣ ଆଳୁ ବହୁତ ଭଲ ପାନ୍ତି ତ ଆଳୁକୁ ବି ଆପଣ ଭା ଭାଜିକି ମାନେ ଟିକେ ଭାଜିଦେବେ ଭାଜିକି ସେଇ ଆଳୁକୁ ବି ଆପଣ ପକେଇକି ଆପଣ ପୁଣି ପୁରା ଭଲରେ ସେଇ ତାର କଭର ଦେଇଦେବେ କଭର ଦେଇକି ତା ଉପରେ ଯଦି ଟିକେ ଭାରି ଜିନିଷ ରଖିଦେବେ ଭାରି ଜିନିଷ ରଖିଲେ କଣ ବାମ୍ଫଟା ଯିବନି ଯେମିତି। ଯଦି ଭାର ଭାରି ଜିନିଷ ନ ରଖିପାରୁଛନ୍ତି ତାହେଲେ ସେଇଥିରେ ଯୋଉ ଅଟା ଗୁଳା ବି ଦିଅନ୍ତି। ତାର ସାଇ ଇଡରେ ପବନ ଯିବା ନ ଯିବା ପାଇଁ ଅଟା ଗୁଳା ବି ଆପଣ ଦେଇପାରିବେ ଦେଇ କି ଅଧଘଣ୍ଟେ ପାଖାପାଖି ଲୋ ଫ୍ଲେମ ରେ ମାନେ ପୁରା ହାଇ ନୁହଁ କି ପୁରା ବି ଲୋ ନୁହଁ ମିଡିଅମ ଫ୍ଲେମ ରେ ଟିକେ ଆପଣ ଚିକେନ ବିରିୟାନୀ କୁ ବସେଇଦେବେ ତା ତାପରେ ଅଧଘଣ୍ଟେ ପରେ ହେଇଗଲା ଆମର ଚିକେନ ବିରିୟାନୀ ପୁରା ବଢିଆ ଲାଗିବ ମସ୍ତ।
ଆପଣ ମାନେ ମୋତେ ବହୁତ ଖୁସି କଲେ ମୁଁ କହୁଛି ଆମକୁ ଆସିଲେ ମତେ ସେ ଯୋଉ କହିଥିଲେ ଚିକେନ ବିରିୟାନୀ କଥା ମୁଁ ତାଙ୍କୁ ବତଉଥିଲି ତ ସିଏ ମତେ କହୁଥିଲେ କି ସିଏ ମତେ କହୁଥିଲେ କି ଆପଣ ମତେ କୁହନ୍ତୁ ମୁଁ କହିଲି ସେ କହିଲେ କି ଆକ୍ଚୁଆଲି ମୁଁ ଠିଆ ଦହି ପକେଇବି ନା ବସା ଠିଆ ଦହି କଣ ନା ବସା ଦହି ଯୋରା ଆମେ ପିସ୍ ପିସ୍ କରି ପକଉଛେ ମୁଁ ଭାଇ ଶୁଣିକି ଆଶ୍ଚର୍ଯ୍ୟ। ତାପରେ କହିଲି ପିଆଜ ପକେଇବ ସେ ସିଏ ସିଏ କହୁଛନ୍ତି
ହାଲୋ ହାଲୋ ହାଲୋ ହାଲୋ ହଁ କୁହନ୍ତୁ ଆପଣଙ୍କର ଭଏସ ଟା ଟିକେ ଆକ୍ଚୁଆଲି ଶୁଣା ଯାଉନି ହାଲୋ ହଁ - ହଁ -ହଁ କୁହନ୍ତୁ
ହଁ ତ ଏବେ ତ ଏବେ ଶୁଗାଗଲା?
ହଁ କୁହନ୍ତୁ ହଁ
ହଁ ତ ମୁଁ ତାଙ୍କୁ କହିଲି ପିଆଜ ସିଏ ମତେ ସିଏ ମତେ ଆଜ୍ଞା ସିଏ ମତେ କଇ ସିଏ ମତେ କହିଲେ କି କୋଉ ପିଆଜ ପକେଇବି ଲୋ ମାନେ ଲମ୍ବା ପିଆଜ ପତଳା ପିଆଜ ଚୁ ଚୁଇଁ ପିଆଜ ମୁଁ କହିଲି କି ତମେ ଟିକେ ମୋଟା ପିଆଜ ପକେଇଲେ ମୋଟା ଟିକେ ପିଆଜ ବାହାରିବ।
ଉଁ
ଭାଇ କଣ କହିବି ଭାଇ କେତେ ମୁଁ କଣ୍ଟ୍ରୋଲ ରେ ଥିଲି ତାଙ୍କର ତାଙ୍କ କଥା ଜଗିକି ଥିଲି ମତେ ବହୁତ ହସ ଲାଗୁଥିଲା ବହୁତ ମୁଁ ବହୁତ ବହୁତ କଷ୍ଟରେ ଥିଲି।
ସେ ଟିକେ ଛୋଟ ପିଲାଟା ତ ସେଇଥିପାଇଁ ତାଙ୍କର ମୁଣ୍ଡ ଟା ଟିକେ କାମ କରୁନି ସେ ଏତେ ପାଗଳ ଭଳିଆ ଗପୁଛନ୍ତି।
ଛୋଟପିଲା କିନ୍ତୁ ବୁଦ୍ଧି ପ୍ରଖର
ହଁ ବୁ ବୁଦ୍ଧି କିନ୍ତୁ ମାନେ ଯୋଉ କହନ୍ତିନି ଦେଢ ଫୁଟିଆ ମାନଙ୍କର ଟିକେ ପାଟି ଟା ବେଶୀ ଚାଲେ। ମୁଣ୍ଡ ଟା ବି ଟିକେ ବେଶି ଚାଲେ ସିଏ ଆମର ଦେଢ ଫୁଟିଆ ଚୁଇଁ
ଆଜ୍ଞା।
ହଁ ସିଏ ଆମର ଭଲ ଗୀତ ବି ବୋଲେ ମୋର ମନ ଅଛି ବିଦ୍ୟାଳୟରେ ଯେ ଯେତେବେଳେ ଆମେ ଅଧ୍ୟୟନ କରୁଥିଲୁ, ତ ସେହି ସମୟରେ ସିଏ କଣ ନା ଆମର ତ ପ୍ରାର୍ଥନା ଯୋଉ ହୁଏ ସେ ସିଏ ପ୍ରାର୍ଥନା କରନ୍ତି ଆଗରେ ବସିକି।
ଓହୋ ଓହୋ।
ଆଜ୍ଞା। ଆଉ ଆପଣ ଆଜି ଦିନ ଯାକ କଣ କରିବେ ଦିନ ଯାକର କଣ ପ୍ଲାନିଂ ଅଛି ଆପଣ କୁହନ୍ତୁ?
ଦିନ ଜାକ ତ ମୁଁ ଏଇନା ଖାଇବି ତେଣୁ ସନ୍ଧ୍ୟାବେଳେ ଦେଖିବା କଣ ସନ୍ଧ୍ୟାବେଳେ କଥା ମୁଁ ଜାଣିନି ସନ୍ଧ୍ୟାବେଳେ ଦେଖିବା କଣ ହବ। ହଉଛି ଏଇ କ କ କ କଣ ଗୋଟେ ଭାବିବା ଆଉ।
ସନ୍ଧ୍ୟାବେଳେ ବୋଧେ ଆପଣ ବୁଲିବାକୁ ଟିକେ ପଳଉଥିବେ ଛୁଟି ଅଛି ନା ସ୍କୁଟି ଧରିକି ନା ଆଉ ଯାଆନ୍ତି ନି।
ଭାବେ ଭାବେ ଏଇଟା ସନ୍ଧ୍ୟାବେଳେ ଭାବେ ଏବେ ଭାବିଲେ କାଳେ ସନ୍ଧ୍ୟାବେଳେ ମନ ହବନି। ସନ୍ଧ୍ୟାବେଳେ ତ ତ ଆମେ ସନ୍ଧ୍ୟାବେଳେ ଭାବିବା।
ଆଁ ଓ ମୁଁ ଭାବୁଚି ଆ ଭିତରେ ଆକ୍ଚୁଆଲି ମୋର ଯୋଉ ଚଷମା ବନ୍ଧୁ ଜଣକ ଆମର
ଆଜ୍ଞା।
ତ ଆମେ ଭାବୁଚୁ ଚଷମା ବନ୍ଧୁଙ୍କର ମୋର ମିଶିକି ଲାଇସେନ୍ସ ଟି ବାହାର କରି ଦବୁ ତ ସ୍କୁଟି ତ ଆମେ ସି ଶିଖିଯାଇଚୁ ଆମେ ଟିକେ ଲାଇସେନ୍ସ ଟାଏ ବାହାରେ କରିଦେଲେ ତାପରେ ଆମକୁ ଟିକେ ସବୁଆଡେ ବୁଲିବାକୁ ସୁ ବିଧା ହବ ତ ତାପରେ ସିଏ ବି ଟିକେ ସ୍କୁଟି ଶିଖି ଯାଇଛନ୍ତି ଆମେ ବି ସ୍କୁଟି ଶିଖି ଯାଇଛୁ ତାପରେ ଟିକେ କେ ସେତେବେଳେ କଣ ଫି ମେ ଟିକେ ବୁଲିବାକୁ ଗଲେ ଆମକୁ ସୁବିଧା ହବ ଆଉ।
ଆଜ୍ଞା ଆଜ୍ଞା ସତ କଥା କହିଲେ।
ହୁଁ ଆଉ ସେଇଆ ଯୋଉ ଆମ ଆମ ପାଖରେ ଆମର ଯୋଉ ବନ୍ଧୁ ଜଣକ ନାହିଁ। ତ ଆପଣ ଯୋଉ କଣ ସମସ୍ତଙ୍କୁ ଯୋଉ ଛେଳି, ଘୋଡା, ହାତୀରୁୁ ହାତୀ ରୂପରେ ସମସ୍ତଙ୍କୁ କୁ ସମ୍ବୋଧନ କରୁଛନ୍ତି ତ ସିଏ ତାଙ୍କର ତ ପୁରା ଆର ବି ଲସେନ୍ସ ହେଇଯାଇଛି ପୁରା ଆମେ ପୁରା ମସ୍ତ ମଜା କରିବା ଆଉ ନୁହଁ।
ହଁ ସତ କଥା।
ତ ଆମର ଲାଭ ତାଙ୍କର ଲାଇସେନ୍ସ ହେଲା ଆମର ବି ଲାଭ।
ଆଜ୍ଞା।
ହଉ ଆମେ ପରେ କଥା ହବା ଆପଣଙ୍କ ସହିତ କଥା ହବାରୁ ଧନ୍ୟବାଦ ଆପଣଙ୍କ ମୋ ସହ କଥା ହେଲେ। ବାର।
ଆଜ୍ଞା ଆଜ୍ଞା ଆଜ୍ଞା।
ହଁ ହଁ।